ହଁ, ଶୁଭୁଛି?
ହଁ, ହଁ, ଶୁଣାଗଲା କୁହ।
କଣ କରୁଛ?
ଏଇଠି ବସିକିନା ଦେଖୁଥିଲି କଲେଜ କଣ କଣ ପକେଇବି କଣ ନାଇଁ।
ଆଛା। ଆଉ ଖାଇବା ପିଇବା କଣ ହେଇଛି?
ଖାଇବା ତ ସକାଳୁ ଖାଇ ସାରିଲିଣି, ସେ ପିଠା ତରକାରୀ ଖାଇଥିଲି। ମାମା ଖରାବେଳ ପାଇଁ ବି ସେଇ ରୋଷେଇ ସାରି ସାରିଲେଣି ତାଙ୍କର ଖାଉଥିଲେ ବସିକି ଆଉ।
ଆଛା। ଆଉ? ମୁଁ ବସିଛି ଆଉ କଣ କରିବି ତମ ସହିତ କଥା ହଉଛି।
ହଁ ମୁଁ ବି ସେ ତମରି ସହିତ କଥା ହଉଛି।
ହ
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ହଁ ସମସ୍ତଙ୍କ ଦେହ ଭଲ ଅଛି।
ଏମତି ସିଜନ ଚେଞ୍ଜ ହଉଛି ନା, ମାନେ ମତେ ପୁରା ଜୋର ସେ ଥଣ୍ଡା ହେଇଯାଇଛି।
ହଁ ଜଣା ପଡୁଛି।
ହଁ ଭୟସରୁ ଜଣା ପଡିୁଥିବ, ହୁଁ।
ଆଉ ତମର କୁହ। ତମର ମାନେ କେହି ବୟଫ୍ରେଣ୍ଡ ବଗେରା ଅଛନ୍ତି ନା ନାଇଁ?
ହଁ ଅଛି ଅଛି ଅଛି ଜଣେ।
ଆଚ୍ଛା ଆଚ୍ଛା।
ହଁ ତାଙ୍କ ଘର ହଉଛି ଏଇ ପ୍ଲସ ଥ୍ରୀ ଟାଇମରେ।
ଆଚ୍ଛା।
ହୁଁ ହୁଁ ତାଙ୍କର ଘର ହଉଛି ଯାଜପୁରରେ।
ଆଛା।
ଏଇ କଲେଜ ଟାଇମ ରେ ଷ୍ଟୁଆଟ୍ ରେ ଯେତେବେଳେ ପଢୁଥିଲେ ସେତିକି ବେଳେ ଏମତି ମାନେ ଦେଖା ହେଇକି, ସାଙ୍ଗ ହେଇକି, ତାପରେ ଏମିତି ଯେମତି ହବା କଥା ସେମତି ହେଲା ଆଉ।
ହଁ
ତାପରେ ଏବେ ଠିକ ଠାକ ଚାଲୁଛି ଆଉ।
ଚାଲଛି।
ହୁଁ ହୁଁ।
ଓହୋ। କଣ ଲାଗୁଛି ଘରେ କଣ କହିବେ, ଆଗକୁ ମ୍ୟାରେଜ ଫ୍ୟାରେଜ ର ପ୍ଳାନ୍ ଅଛି।
ମାଡ ତ ଯାହା ବି ହେଲେ ସମତେ ତ୍ ମାଡ ଖାଆନ୍ତି ମୁଁ ବି ଟିକେ ମାଡ ଗାଳି କହି ଦେବେ ତାପରେ ରାଜି ହେବେ ଆଉ।
ହଁ। ମାନେ ପୁରା ଫୁଲ କନଫିଡେନ୍ସ ଅଛି କି ନାଇଁ, ମାଡ ଗାଈ ଖାଇଲା ପରେ ଘରେ ରାଜି ହେଇ ଯିବେ।
ହଁଁ ଯାହା ବି ହେଲେ ଟିକେ ମାଡଗାଳି ଖାଇକି ସହିିଜିବା ପାଇଁ ପଡିବ, ତାପରେ ଆଜି କରେଇବା ଆଉ।
ହଁ। ଆଉ ସେ କଣ କରନ୍ତି, ପଢୁଛନ୍ତି ନା ଜବ୍ ଫପ୍ କଣ କରୁଛନ୍ତି?
ତାର ବି ସିଏ ସେଇ ଏବେ ଏମ୍-ସି- କରିବ। ମୋରି ସାଙ୍ଗରେ ତ ହୁଁ।
ଉଁ ହୁଁ ଆକ।
ଆଉ କଣ ଘରେସବୁ କଣ କରୁଚନ୍ତି?
ଘରେ ଏଇ ମା ରୋଷେଇ କରୁଛନ୍ତି। ଖୁଡ଼ିବି ସେଇଠି ଅଛନ୍ତି ସାନ ଭଉଣୀ ଫୋନ୍ ଦେଖୁଚି ଏବେ ସେ। ଆଉ ବୁଢୀମା ବସିକି ତାଙ୍କର ପାନ ବଟୁଆ ପାଖେରେ ପାନ ଖାଉଛନ୍ତି ବସୁଛନ୍ତି ଖାଉଛନ୍ତି ବସୁଛନ୍ତି ବ ବସୁ
ଯାହା ହଉ ମାନେ ତମେ ମୁସ୍ଲିମ୍ ହେଇକି ବି ଏତେ ଜାଣିଚଯେ ଯୋଉ ପାନ ବଟୁଆ ତାକୁ କୁହାଯାଏ ବୋଲି।
ହୁଁ ହୁଁ ହୁଁ ଆମେ ମାନେ ମୋର ଯେତିକ ସାଙ୍ଗ ହେଲେ ସମସ୍ତେ ହିନ୍ଦୁ।
ଆଚ୍ଛା ଆଚ୍ଛା।
ତ ସବୁବେଳେ ତାଙ୍କସହିତ କଥା ହେଇ ହେଇ ତାପରେ ମୁଁ ବହୁତ୍ କିଛିତମ ଠାକୁର ମାନଙ୍କ ବିଷୟରେ ବି ଜାଣିଚି।
ମାନେ ଆମ ଓଡିଆ ଠାକୁର ମାନଙ୍କ ବିଷୟରେ ଆଛା ଆଛା।
ବହୁତ୍ କିଛି ମାନେ ହୁଁ ସେ ମୋ ଗୋ ଜଣେସାଙ୍ଗ ଅଛ ତାଙ୍କ ମାମା ମତେ ଝିଅ କରଚନ୍ତି ହେଲା ଆଉ ସିଏ ହୁଁ ପୂଜା ଫୂଜା କଲେ ମୁଁ ଯାଇ ବସିକି ତାଙ୍କୁ ଅନେଇଥିବି ମୁଁ ବି ତାଙ୍କୁ ମାମା ମାମା କରି ଡାକେ ସେ ସେ ଉ ତାଙ୍କର ତମର ଯୋଉ ରଜଫଜ ହେଲେ ଜ୍ୟେଷ୍ଠ ପୂନେଇ ବଗେରା ହେଲେ ତାଙ୍କ ତାଙ୍କର ଯୋଉ ମାନେ ତାଙ୍କପୁଅ ଆଉ ମୁଁ ଆମେ ଦିଜଣ ଗୋଟେ ବ୍ୟାଜର। ତ ସିଏ ହଉଚି ବଡ଼ ମୁଁବି ବଡ଼ ତା ତାର ଡ୍ରେସ୍ ହବ ତା ମାମୁଁ ଘରେ ତା ଡ୍ରେସ୍ ହବ ହେଲେ ତାଙ୍କ ଘରେ ମୋପାଇଁ ଡ୍ରେସ୍ କରିବେ।
ଓହୋ ହୋ। ଓ ମାନେ ତମକୁ ଯେହେତୁ ଝିଅ କରିଚନ୍ତି ସେଇଥିପାଇଁ ମାନେ ତମକୁ ଡ୍ରେସ୍ ଦିଅନ୍ତି ଆଉ। ଭଲ।
ମୋଭାଇ ସାଙ୍ଗର ସିଏ
ହୁଁ ହୁଁ ହୁଁ। ତମ ଭଏସ୍ କଟି କଟିକି ଆସୁଚି। ହଁ କଟି କଟିକି ଆସୁଚି ସେମିତି। ହ୍ୟାଲୋ।